ନାଁ।
ଜୟ ଜଗନ୍ନାଥ।
ଆଉ କଣ କରୁଛ?
ଏଇଠେ ବସିଚୁ ଆଉ କଣ କରିବୁ।
ଆଉ ଆଜି କଣ ସଖାଳୁ ଖାନା ପିନା କଣ ହେଇଛି ଘରେ?
ଚୁନାମାଛ ଡାଲମା ଭାତ ଆଳୁଭର୍ତା।
ହୁଁ ହୁଁ।
ଆଉ‌ କଣ।
ସଖାଳେ କଣ ଖାଇଥିଲ?
ସକାଳେ କିଛି ଖାଇ ନଥିଲ ଏକା ଥରେ ବାଟା ବେଳକୁ ଖାଇଲୁ ଆଉ।
ଚୁନା ମାଛ ଭଜା ନା ତରକାରୀ?
ଉ ଭଜା ଭଜା।
ଚୁନା ମାଛ ଭଜା ନା ତରକାରୀ?
ହଁ।
ମୁଁ କହିଲି ଚୁନା ମାଛ ଭଜା କରିଥିଲ କି ତରକାରୀ କରିଥିଲ?
ଭଜା କରିଥିଲି।
ହଉ କେମିତି କଣ ଭାଜ ଚୁନା ମାଛ? ଆମର ହେଇଥିଲା ଗରମ ଭା ତ ଡାଲମା, ଆଉ ଭଜା। ପୋଟଳ ଆଳୁ ତରକାରୀ।
ଆଉ ଚିକେନ ତରକାରୀ ଆଉ।
ଆଉ
ଆଉ କୁହ ସବୁ କିଏ କିଏ ଅଛନ୍ତି ତମର?
ଅଛନ୍ତି ସବୁ ବାପା, ବୋଉ, ଭାଇ ଦାଦା, ଖୁଡ଼ି ଜେଜେବାପା, ଜେଜେମା, ଶାଶୁ, ଶ୍ୱଶୁର, ସ୍ୱାମୀ ଝିଅ।
ଆଉ ମାଛ ଯୋଉ ଭାଜିଲ କେମିତି କଣ ମାଛ ଟା ଭାଜିଲ?
ଫାଷ୍ଟ ମାଛ ବି ଧୁଆଗଲା।
ହୁଁ।
ତାପରେ ଗ୍ୟାସ୍ ଅନ୍ ହେଲା କଡ଼େଇ ବସିଲା।